ଆଉ ଆଜ୍ଞା ସାର୍।
ଭଲ ଅଛନ୍ତି ନା ଆଜି ଛୁଟି ଦିନ କଣ କରୁଥିଲେ ସକାଳୁ ସକାଳୁ?
ହୁଁ, ମୋର ଗୋଟେ ଦିଦି ବି ଏଡ ଏକ୍ସାମ ଦବାକୁ ଯିବ ଯାଇସାଲ ତ ତାକୁ ଛାଡିକି ଆସିଲି ଯଷ୍ଟ ସେଣ୍ଟର।
ଓହୋ ଓ ଆଜି ଏଣ୍ଟ୍ରାନ୍ସ ଅଛି କି ଆହା ଅଛି?
କରୁଥିଲେ।
ମୁଁ ଜଦି କିଛି ମାନେ କାମ କରୁଥିଲି ଲାପଟପରେ କିଛି ଡାଟା ଥିଲା ତ। ତ କାମ କରୁଥିଲି ମୁଁ ହିଁ। ଘରେ ସମସ୍ତେ ଭଲ ଅଛନ୍ତି ନା ଦିଦି। ଆଉ ପଢାପଢି ଚାଲିଚି ନା ଆପଣଙ୍କର ଷ୍ଟପ୍ କଲେଣି ନା କଣ କରୁଛନ୍ତି ଏକ୍ସରେ। ଆପଣଙ୍କ ପଢାପଢି ଚାଲିଚି ନା ଦିଦି ହାଲୋ।
ହାଲୋ
ହଁ, ଦିଦି ଆପଣଙ୍କ ପଢାପଢି ଚାଲିଚି ନା?
ହାଲୋ
ହଁ, ଦିଦି।
ଆପଣଙ୍କ ଭଏସ୍ କ୍ଲିୟର ଶୁଭୁଚି।
ହଁ, ହଁ ଶୁଭୁଚି।
ଆଜ୍ଞା।
ମୁଁ କହିଲି ଏବେ ପଢା ପଢି କରୁଚନ୍ତି ନା ଛାଡିଲେଣି ନା କଣ କରୁଚନ୍ତି?
ନା ନା ମୁଁ ପଢାପଢି କରୁଚି।
ଭେରିଗୁଡ୍ ଯାହା ହଉ। ମାନେ ଦିନରେ ଘରର ଅନ୍ୟାନ୍ୟ କାମ ସମେତ ପଢାପଢିକୁ ଟାଇମ୍ ଦଉଚନ୍ତି ସେଇଟା ସବୁଠୁ ବଡ କଥା ନାଇଁ କି?
ଆଜ୍ଞା ଆଜ୍ଞା।
କାରିଆ ଆପରେ କେତୋଟି ଆପଣ କମ୍ପ୍ଲିଟ କଲେଣି କେତୋଟି? ୱାହ ବଢଆ ମୁଁ ବି ଚେଷ୍ଟା କରୁଛି କମ୍ପ୍ଲିଟ କରିବା ପାଇଁ ହଁ ଟିକେ ବ୍ୟସ୍ତ ଥିଲି ତ ଆକ୍ଚୁଆଲି ମୁଁ କାଲି ଜଣଙ୍କୁ ଦେଖେଇଲି। ‌ ବେଳକୁ ସେଇ ସ ପ୍ରୋବ୍ଲୋମ ସଟ ଆଉଟ ହେଇକି ସଲଭ ହେଲା ଆଉ ଆଉ ଗତକାଲି ବର୍ଷା ହେଇଚି ଦିଦି ଆପଣଙ୍କର?
ନା ନା ବର୍ଷା ହେଇନି କାଲି ମେଘୁଆ କରିଥିଲା କିନ୍ତୁ ବର୍ଷା ହେଇନି।
ଆ ହଉ ବସ ହୁଁ ହୁଁ ବର୍ଷା ହେଇ ନି।
ନ ଆସିଲେ ଆଉ କଣ କରିବା?
ଗୁଳୁଗୁଳି ଟିକେ ରହିଥିବ।
ଆଜ୍ଞା ଆଜ୍ଞା।
ଆଉ ପରିବାରରେ କିଏ କିଏ ଅଛନ୍ତି ଦିଦି ସବୁ।
ଆମର ଅଛନ୍ତି ବାବା ମାମା ଆଉ ମୋ ସାନ ଭଉଣୀ।
ଆଚ୍ଛା ଚାରି ଜଣ ଛୋଟ ପରିବାର ନାଇକି ଦିଦି। ଆଚ୍ଛା ଗୋଟିଏ କଥା ଦିଦି ଆପଣଙ୍କ ଅନୁଭୂତିରେ କୁହନ୍ତୁ।
ଆଜ୍ଞା।
ଆମେ ଯୋଉ କହୁଚୁ ପୁରୁଷ ପ୍ରାଧାନ୍ୟ ଦେଶ ଏଠି ପୁରୁଷକୁ ବେଶୀ ପ୍ରାଧାନ୍ୟ ଦିଆଯାଉଛି ସବୁ କିଛି ସ୍ଵାଧୀନତା ଦିଆଯାଉଛି।
ଆଜ୍ଞା।
ଆପଣଙ୍କ ମତରେ ସେଇଟା କେତେ ଦୂର ଠିକ କେତେ ଅନୁଭବ କରିଛନ୍ତି ସେଇଟା।
ହଁ ଆଗରୁ ତ ଏଇଟା ମାନେ ବହୁତ ମାନେ ନାରୀର କିଛି ଅସ୍ତିତଵ ନଥିଲା ପୁରୁଷ ହିଁ କେବଳ ପ୍ରାଧାନ୍ୟ ଦିଉଥିଲା କିନ୍ତୁ ଏବେ ଯୁଗ ବଦଳିବା ସହିତ ତ ମାନେ ପୁରୁଷ ମୁଁ ମାନିବାର ବି ପୁରୁଷ ଯଦି ସିକ୍ସଟିରେ ଅଛି। ତାହେଲେ ମହିଳା ଫଟିରେ ଅଛି ମାନେ ଏବେ ବି ମାନେ ବହୁତ ଗୁଡଏ ଜାଗାରେ ଆପଣ ଦେଖିଥେ ଏବେ ବି ପୁରୁଷ ପ୍ରଧାନ ଏବେ ବି ଫାମିଲ ରେ ଆଉ ଘରର ମୁଖ୍ୟ ହଉଛନ୍ତି ପୁରୁଷ।
ହୁଁ ହୁଁ ହୁଁ।
ଆଉ ମୁଁ ତ ସେଇ ହ ତ ଆଉ ମୁଁ ବି ବହୁତ ଜାଗାରେ ମୁଁ ବି ଯୋଉ ଯୋଉ ଜାଗାରେ ସବୁ ଜାଣିଛି ମୋ ସାଙ୍ଗ ମାନଙ୍କର ହଉଛି। ଆମ ଫ୍ୟାମିଲି ହଉ। ମୁଁ ସବୁଥିରେ ଦେଖିଛି ମାନେ ଘରର ଗୋଟେ ପୁରୁଷ ହିଁ କେବଳ ଫ୍ୟାମିଲି ର ମୁଖ୍ୟ ହୋଇଥାଏ ମୁଁ ଯେତିକି ଦେଖି
ନିଶ୍ଚୟ ନିଶ୍ଚୟ ତାର କଥାର ବେଶୀ ପ୍ରାଧାନ୍ୟ ରହିଥାଏ।
ଆଉ ମାନେ ଦେଖିଦିେ ଯେ ବହୁତ ଏବେ କଣ ଓଡିଶାର ଓଡିଶାରେ ତ ପ୍ରାୟ ସବୁ ଜାଗାରେ ହିଁ ପୁରୁଷ ପ୍ରଧାନ ଦେଶ ଭାରତରେ ବି ମାନେ ଦେଖିବାକୁ ଗଲେ କେବଳ କେରଳରେ ହିଁ ମାନେ ମାତୃସ୍ଥାନିକ ପରିବାର ଅଛି ଯୋଉଥିରେ କି ମାଙ୍କ ପରିବାରରେ ସମସ୍ତେ ରୁହନ୍ତି ଆଉ ଆଉ। କେରଳରେ ସେଇ ମାଆଙ୍କ ପରିବାରରେ ସମସ୍ତେ ରୁହନ୍ତି ଆଉ ସେଇ ପରିବାରରେ ମା ହିଁ ମୁଖ୍ୟ ହୋଇଥାନ୍ତି। କିନ୍ତୁ ଦେଖଥ ଆଉ ଅନ୍ୟ ସମସ୍ତ ଜାଗାରେ ଭାରତର ଯେ କୌଣସି ଜାଗାରେ ରହିଲା ମୁଁ ପ୍ରାୟ ଦେଖିଛି ଯେ ଆଉ ନା ପୁରୁଷ ପ୍ରାଧାନ୍ୟ ହେଇଥାନ୍ତି।
ନିଶ୍ଚୟ ନିଶ୍ଚୟ ଦିଦି ନିଶ୍ଚୟ ମାନେ ଏଠି ଜଣେ ଯଦି କୌଣସି ମାନେ ରାଜନୀତିଜ୍ଞ ହୁଅନ୍ତୁ ବା ସରକାରୀ କର୍ମଚାରୀ ହୁଅନ୍ତୁ। ମହିଳାଟିଏ ବିଶେଷ କରି ତା ସ୍ଵାମୀ ଉପରେ ବା ପୁଅ ଉପରେ ବାପା ଉପରେ ହିଁ ନିର୍ଭର କର କରିବା ପାଇଁ ପଡୁଛି ନାଇ କି ବିଭିନ୍ନ କ୍ଷେତ୍ରରେ। ଅବଶ୍ୟ ଧୀରେ ଧୀରେ ମାନସିକତା ବଦଳିଲାଣି ଲୋକମାନଙ୍କ ମନରେ ପରିବର୍ତ୍ତନ ହେଲାଣି ବୁଝିଲେ ନା ହଁ ସେମିତି ହିଁ ଅଛି। ଶିବାସ ତାଙ୍କର ଧାରଣା ଯେ ଝିଅ ପିଲା ଟା କଣ କରିବ ସେ କଳାହାଣ୍ଡି ଚାକିରି କରିବ ବୁଝିଲେ ନା।
ଆଜ୍ଞା।
ଏବେ ବି କିଛି କିଛି ଜାଗାରେ ଯେମିତି ବାଲ୍ୟ ବିବାହ ହେଲା। ପରିବାର ରେ ହିଂସା ହେଲା ନାରୀ ପ୍ରତି ବୁଝିଲେ ନା ନାଇଁ। କିନ୍ତୁ ବାସ୍ତବରେ ମାନେ ନାରୀର କଷ୍ଟ ତ କେହି ବୁଝି ପାରନ୍ତିନି ମୁଁ ଦିନେ ଅସହ୍ୟ ଗୁଳୁଗୁଳି ହେଉଥାଏ ଆଉ ମୁଁ ରସଇ କରୁଥାଏ ବୁଝିଲେ ନା।
ଆଜ୍ଞା।
ମୁଁ ସେଇଦିନ ଅନୁଭବ କଲି ସତରେ ରୋଷେଇ କରିବା କେତେ କଷ୍ଟ। ମାନେ ନିଆଁ ପାଖରେ ତିନିଶହ ପଞ୍ଚଷଠି ଦିନ ରହିକି ଜଣେ ଲେଡିଜ ଲୋକ ପରିବାରକୁ ଯୋଉ ପ୍ରତିପୋଷଣ କରନ୍ତି ସମସ୍ତେ ଖାଇସାରିଲେ ଖାଇବେ ସମସ୍ତଙ୍କର ଅଇଁଠା ବାସନ ଧୋଇବେ ପୋଷାକ ପତ୍ର ଧୋଇବେ ହେଲା। ବୁଝିଲେ କି ବାସ୍ତବରେ ଗୋଟେ ନାରୀ କେତେ କଷ୍ଟ ସହିଥାଏ। ଆଉ ତାର ମୂଲ୍ୟ ବୁଝିବା ବହୁତ କଷ୍ଟ ହେଇଥାଏ।
ଏବେ ବି କିନ୍ତୁ ଆପଣ ଯଦି କହିଲେ ବାଲ୍ୟ ବିବାହ କଥା ଏବେ ବି ମାନେ ସରକାର ନିୟମ କରିଦେଇଛନ୍ତି ଯେ ଅଠର ବର୍ଷରୁ ଥ ମାନେ ବିବାହ କରିବେ କିନ୍ତୁ ଏବେ ବି ବହୁତ ଜାଗାରେ ମୁଁ ଗାଁ ଗହଳିରେ ଦେଖିଛି ସହର ମାନଙ୍କରେ ବି ବହୁତ ଜାଗାରେ ଏମିତି ବାଲ୍ୟ ବିବାହ ହଉଛି ଆଉ ଏଜ ନ ହେଇକି କି କିନ୍ତୁ ସେ ମାନେ ସରକାରଙ୍କ ପର୍ଯ୍ୟନ୍ତ କଥା ବି ଯାଉନି ସରକାର ବି ଜାଣି ପାରୁନାହାନ୍ତି ଯେ ଦି ହଁ ବିବାହ ହଉଛି ବୋଲି।
ହୁଁ ହୁଁ। ଆଉ କେତେ କ୍ଷେତ୍ରରେ ନା ଦିଦି ଆମର ବି କିଛି ଭୁଲ ରହୁଛି କିଛି ଦିନ ତଳେ ମୁଁ ଗୋଟେ ଜଙ୍ଗଲ ରାସ୍ତା ଦେଇକି ଯାଉଥିଲି ବୁଝିଲେ ନା।
ଆଜ୍ଞା।
ରାସ୍ତା ମଝିରେ କଣ ହେଇଛି ସାତ ଆଠଟି ପୁଅ ପିଲା ଆଉ ଗୋଟିଏ ଝିଅ ପିଲା ହିଁ ଅଛି।
ଆଜ୍ଞା।
ଆଉ ସବୁ ସେମାନେ ବାଇକ ରେ ଯାଇଛନ୍ତି ଗୋଟେ ନିଛାଟିଆ ଜାଗାକୁ ତାପରେ ମୁଁ ଗାଡି ସ୍ଲୋ କଲି କଣ ହେଇଛି କାହାଣୀ ଜାଣିବା ପାଇଁ ମୁଁ ଦେଖିଲି ସେମାନେ ବାଇକ୍ ଉପରେ ଗୋଟେ କେକ୍ ଥୋଇଚନ୍ତି। ସେ ଝିଅର ଜନ୍ମଦିନ ପାଳନ ହଉଛି ଗୋଟେ ନିଛାଟିଆ ରାସ୍ତାରେ ବୁଝିଲେ ନା ନାଇଁ। ମୁଁ ଦୁଇ ତିନି ମିନିଟ୍ ଛିଡା ହେଇକି ପାଖରୁ ଯାହା ଅନୁଭବ କଲି ଯେ ସେ ଝିଅର ବୟଫ୍ରେଣ୍ଡ ବୋଧେ ଆଉ ତା ସାଙ୍ଗ ମାନଙ୍କୁ ଡାକିଛି ଆସ ମୋର ଗାର୍ଲଫ୍ରେଣ୍ଡ ର ଆଜି ବାର୍ଥଡେ ପାଳନ କରିବା ଆଉ ବୁଝିଲେ ନା। ତ ସେଇ କ୍ଷେତ୍ରରେ ମୋ କହିବା କଥା ଝିଅ ପିଲାଟି ଯୋଉ ଯାଇଛି ତାଙ୍କ ସହିତ ହଠାତ୍ ଯଦି ସେମାନଙ୍କ ମନରେ ଗୋଟେ ଖରାପ ଭାବନା ସୃଷ୍ଟି ହେଲା ଏକା ଝିଅ ପିଲା ସେଠୀ କଣ କରିବ। ଏଣୁ ଆମକୁ ବି ତ ସଚେତନ ହେବାର ଅଛି ଯେ ଆମେ ଯୁଆଡେ ଯିବା ଅନ୍ତତଃ ପରିବାରକୁ କହିକି ଯିବା ଏମିତି ନିଛାଟିଆ ରାସ୍ତାକୁ ଯିବା ନାହିଁ ହଁ କି ନାଇଁ କୁହନ୍ତୁ ପୁରୁଷ ବନ୍ଧୁ ସମ୍ପୂର୍ଣ୍ଣ ଆମେ ତାକୁ ବିଶ୍ୱାସ କରିବା କାହିଁକି? ହେଲା ଏଇ ଏଇ କେତୋଟି କ୍ଷେତ୍ରରେ ନାରୀ ମଧ୍ୟ ସଂଯୋତ ହେବା ଦରକାର ଟିକେ ବୁଝିଲେ ନା। ନା କଣ କହୁଛନ୍ତି ଆପଣଙ୍କ ମତାମତ କଣ?
ହଁ ମୋର ବି ସେଇ ସେମ ମତାମତ ଅଛି ମାନେ ଆଉ ମାନେ ଯଦି ମାନେ ଭୁଲ ରହୁଛି ତ ଦି ଜଣଙ୍କର ହିଁ ଭୁଲ ରହୁଛି। ଏତେ ବି କାହା ଉପରେ ମାନେ ବିଶ୍ୱାସ କରିବା ଉଚିତ ନୁହେଁ ଆଉ ସେ ପୁଅ ଉପରେ ବି ଏତେ ବିଶ୍ଵାସ କରିବା ଉଚିତ ନୁହେଁ କାରଣ ଯଦି ମାନେ ପୁଅଟା ବି ଯଦି ଠିକ୍ ଥାନ୍ତା ସିଏ ତାହେଲେ ଆଉ ମାନେ ତାର ଆଉ ସାଙ୍ଗମାନନଙ୍କୁ କାହିଁକି ନେଇକି ସେଲିବ୍ରେଟ କରୁଛି ସେ ତ ସେ ଏକା ବି ତ ଯାଇ ପାରଥାନ୍ତା ନା। ଏକା ସେଲିବ୍ରେଟ ବି ତ ହୁଏନା। ଏମିତି ଦି ଜଣ ଦିଇ ଜଣ ହେଇକି ଆଉ ସେତାହେଲେ ଟା ପୁଅ ସାଙ୍ଗ ମାନଙ୍କୁ କଣ ପାଇଁ ଡାକୁଛି ସେ ଝିଅ ଟା ଅନକମ୍ଫଟେବୁଲ ଫିଲ୍ କରିବ। ଏଇଟା ବି ମାନେ ଯେ ତେବେଳେ ମାନେ ଆପଣ ବି ଦେଖିଥିବେ ବହୁତ ଜାଗାରେ ଯେତେବେଳେ ବହୁତ ପିଲା ଥିବେ ବହୁତ ପୁଅ ପିଲାଥିବେ ଗୋ ଟେ ଝିଅ ପିଲା ଥିବ ତ ସେଇ ଜାଗାରେ ସମସ୍ତେ ଅନକମ୍ଫର୍ଟେବୁଲ ଫିଲ୍ କରିଥାନ୍ତି ଯ ଯଦି ପୁଅଟା ଝିଅଟାର ବିଏଫ ତାହେଲେ ସିଏ ବି ଜାଣିବା କଥା ଯେ ଆଉ ଯେ ହଁୟାକୁ କୋଉଟା କମ୍ଫର୍ଟ ଫିଲ୍ ହବ କୋଉଟା ଅନକମ୍ଫର୍ଟେବୁଲ ଫିଲ୍ ହବ ଯଦି ଏମିତି ମାନେ ପୁଅଟା ନଉଛି ଝିଅଟା କୁ ଗୋଟେ ନିଛାଟିଆ ଜାଗାକୁ ପୁଣି ଆଉ ଚାରି ପାଞ୍ଚ ଜଣ ତାର ସାଙ୍ଗଙ୍କ ସହିତ ତ ମୁଁ କହିବି ଯେ ପୁଅଟା ଜମା ବି ଭଲ ନୁହଁ ତା ପାଇଁ।
ନିଶ୍ଚେୟ ନିଶ୍ଚେୟ ସେଇ କ୍ଷେତ୍ରରେ ଆମକୁ ଟିକେ ନିହାତି ସଞ୍ଜତ ହବା ଦରକାର ହଁ କି ନାଇଁ କୁହନ୍ତୁ? ଆଚ୍ଛା। ଯେତେବେଳେ କିଛି ଗୋଟେ ଦୁର୍ଘଟଣା ଘଟୁଛି ଗୋଟେ ନିରୀହ ପିଲାର ଜୀବନ ଯାଉଛି ସେତେବେଳେ ସମାଜ ସିନା ଖାଲି ପୁରୁଷକୁ ଦୋଷ ଦଉଛି ବା ସମାଜକୁ ଦୋଷ ଦଉଛି ସେଇ କ୍ଷେ ତ୍ରରେ ଆମେ ଝିଅକୁ ବି ସେତିକି ସଂସ୍କାରୀ ଦବା ଦରକାର ଯେ ସିଏ ଯୁଆଡ଼େ ଯିବ ଅନ୍ତତଃ ଘରେ କହିବ କାହା ସାଙ୍ଗରେ ଯାଉଚି। କୋଉଠିକି ଯାଉଛି ଏ ସୂଚନା ଆମକୁ ନିହାତି ଦରକାର ହଁ କି ନାଇଁ କୁହ?
ଆଜ୍ଞା ଆଜ୍ଞା କିନ୍ତୁ ଏବେ ବହୁତ ବହୁତ ଜାଗାରେ କିଡ଼ନାପ୍ ବି ହଉଛି।
ନିଶ୍ଚୟ ହେଲା। ଦିଦି ଆଉ ଗୋଟେ କଥା ଆମେ ଆଲୋଚନା କରିବା ବଢ଼ିଆ ଆପଣଙ୍କର ମତାମତ ମତେ ବହୁତ ଭଲ ଲାଗୁଛି କୋ ଦିଦି ଏବେ ସମାଜ ଦେଖନ୍ତୁ ଦି ପ୍ରକାର ବିବାହକୁ ଆମେ ଶି ସ୍ୱୀକୃତି ଦଉଛେ ଗୋଟେ ସାଧାରଣତ କଣ ଆୟୋଜନ ବିବାହ ଯୋଉଟା କହୁଛେ ଟ୍ରାଡିସନାଲ ମ୍ୟାରେଜ। ଆଉ ଗୋଟେ ସାଧାରଣତଃ ପୁଅ ତା ଝିଅକୁ ଗୋଟେ ଚୟନ କଲା ନିଜେ ନିଜେ ବା ଝିଅ ପୁଅକୁ ଚୟନ କଲା ମ୍ୟାରେଜ। ହେଲା ଆପଣ ଏଇ ଦିଟା ମ୍ୟାରେଜକୁୁ କେମିତି ଦେଖୁଛନ୍ତି?
ହଁ ମୁଁ ଦିଟା କ ମ୍ୟାରେଜ କୁ ଠିକ୍ ମାନେ ଯେମିତି ନର୍ମାଲି ଦେଖିବା କଥା ମୁଁ ମାନେ ଆରେଞ୍ଜ ମ୍ୟାରେଜ ସ ପଟ୍ ରେ ବି ଅଛି ଲଭ୍ ମ୍ୟରେଜ୍ ସପୋର୍ଟ ରେ ବି ଅଛି ମୋ ହିସାବରେ ମାନେ ଏମିତି ଯଉ ଆ ଲଭ୍ ମ୍ୟାରେଜ୍ କଣ କରନ୍ତି ନା ଘରେ ଛାଡ଼ି ପଳାନ୍ତି ମୋ ହିସାବରେ ପ୍ରଥମେ ଘରେ ଜଣେଇବା ଉଚିତ ମାନେ ଆଉ ନିଜେ ବି ପୁଅ ଟାକୁ ଠିକ୍ ବାଛିବା ଉଚିତ କି ଝିଅଟାକୁ ଠିକ୍ ବାଛିବା ଉଚିତ ଘର ଲୋକମାନେ ଆଉ ତାକୁ ଦେଖିକି ପସନ୍ଦ କରିବା ଉଚିତ ଆଉ ଯଦି ଘ ଦେଖିଥିବେ ଗୋ ଗୋଟ ଗୋଟେ ଜାଗାରେ ମାନେ ଯଦି ମାନେ ଧରିନିଅ କିଏ କାହାକୁ ବାଛିଚି ତ ଯଦି ପୁଅଟା ଖରାପ ରହିବ ଝିଅଟା ଖରାପ ରହିବ ତା ଘର ଲୋକ ମନା କରିଦିଅନ୍ତି ଏଇଟା ହଁ ଠିକ୍ କିନ୍ତୁ ଗୋ ଟେ ଗୋଟେ ଜାଗାରେ ଦେଖିବେ ପୁଅଟା ବହୁତ ଭଲ ଥିବ କି ଝିଅ ଟା ବି ବହୁତ ଭଲ ଥିବ କିନ୍ତୁ ଘରଲୋକ ତଥ ଥାବୀ ବି ମନା କରନ୍ତି କେମିତି ଯେମିତି କି କାଷ୍ଟ ଦେଖିକି କି ଇନକମ୍ ଦେଖିକି। ଏମିତି ମନା କରନ୍ତି ମୋ ହିସାବ ରେ ଯଦି ତା ପ ଘର ଲୋକଙ୍କୁ ଜଣେଇଲା ପରେ ଗୋଟେ ଝି ଅ ଟେ ମାନେ ପଳଉଛି କି ଗୋଟେ ପୁଅ ଟେ ଘର ପଳଉଛି। ଆଉ ପୁଅଟେ ଭଲ ତାହେଲେ ମୋ ହିସାବରେ ଏଇଟା ଠିକ୍। କିନ୍ତୁ ମୁଁ ହିସାବ ଆଉ ଗୋଟେ ବି ଅ ଛି ଯଦି ମାନେ ଲଭ୍ ମ୍ୟାରେଜ୍ ହଉଛି କିନ୍ତୁ ପ୍ରଥମେ ଘର ଲୋକଙ୍କୁ ଜଣେଇବ। ଯାଉଚି ତମେ ଆଗେ ତମେ ତମର କଣ ମାନେ ଗ୍ୟାରେଣ୍ଟି କଣ ଯେ ଘର ଲୋକ ମନା କରିବେ ବୋଲି ଆଗ ତମେ ଜଣେଇବ। ତାପରେ ଯାହା ହଉଛି ଦେଖିବ ତ ଘର ଲୋକଙ୍କୁ ପ୍ରଥମେ ଜଣେଆ ଉଚିତ୍ ମୁଁ ଭାବେ ଆଉ ଆରେଞ୍ଜ ମ୍ୟାରେଜ୍ ର ବି ମୁ ସପୋର୍ଟ ରେ ଅଛି ତା ବୋଲି ନୁହଁ ଯେ ମାନେ ଗୋଟେ ପୁଅ ଧରି ନିଅ ଦେଖିବାକୁ ଆସିଲା ତାକୁ ମାନେ ସାଙ୍ଗେ ସାଙ୍ଗ ମାନେ ଆଉ ଘର ଲୋକ ଯେମିତି କି ମାନେ ଧରି ନିଅ ଗୋଟେ ପୁଟେ ଭଲ ଇନକମ୍ କରୁଛି ଦେଖିକି ଦେବେ କାଷ୍ଟ ଅଛି ତାର କ ସାଙ୍ଗେ ସାଙ୍ଗେ ମ୍ୟାରେଜ୍ କରିଦେବେ ଆଉ ମୋର ବି ହେମିତି ଗୋଟେ ଦିଦିର ମ୍ୟାରେଜ୍ ହେଇଥିଲା ସେ କ ଟିକେ ବାହାରେ ରହୁଥିଲା ଦୂରରେ। ଭଲ ଇନକମ କରୁଥିଲା ତାର ସାଙ୍ଗେ ସାଙ୍ଗେ ମ୍ୟାରେଜ ହେଇଗଲା ମାନେ ଖୁବ କମ୍ ମାନେ ମାସେ ଭିତରେ ଆଉ ଦି ମାସ ଭିତରେ ଏମିତି ମ୍ୟାରେଜ ହେଇଗଲା ତ ତାପରେ କଣ ହେଲା ନା ତାର ଡିଭୋର୍ସ ହେଇଗଲା ସେଇ ମାନେ ଦି ତିନି ଦିନ ରହିଛି ଘରେ। ଆଉ ତାର ଡିଭୋସ ହେଇଗଲା। ଜଣା ପଡିଲା ଯେ ସେ ପୁଅଟା ମିଛ କହିକି ବାହା ହେଇଥିଲା। ଆଉ ସେ ବି ଦୂରରେ ଅଛି। ଆଉ ଆମର ସେ ଏତେ ବି ମାନେ ତାର ଚିନ୍ହା ଆମେ ତାକୁ ସେତେ ଚିହିଁ ନଥିଲୁ ତ ତାର ଡିଭୋର୍ସ ହେଇଗଲା। ତ ମୁଁ ଭାବିବାରେ ବି ଆରେଞ୍ଜ ମ୍ୟାରେଜ ଯୋଉ କରାହଉଚି ତ ସାଙ୍ଗ ସାଙ୍ଗ ମାନେ କେବଳ ମାନେ ଏମତି କାଷ୍ଟ ଦେଖିକି ସାଲେରୀ ଦେଖିକି ଏମିତି ବି ମ୍ୟାରେଜ କରାଯାଏନି। ତ ଯଦି ତମେ ତା ସବୁ ଜଣ ସହ ଆରେଞ୍ଜ୍ ମ୍ୟାରେଜ୍ କରୁଚ ତାକୁ ମାନେ ତମ ତମକୁ ଯୋଉ କଥା ଗୁଡା ଠିକ ଲାଗୁଚି, ତମେ ତାକୁ ସେଇ କଥା ଗୁଡା ପଚାରିବ। ଆଉ ଯେମିତିକି ମାନେ ଧରିନିଅ ତମେ ଅ ତମେ ଚାହୁଁଛ ଯେ ତମେ ଯେତିକି ସମ୍ମାନ ପାଉ ଧରିନିଅ ତମେ ତମ ପାର୍ଟନର କୁ ଯେତିକି ସମ୍ମାନ ଦବ ସେ ବି ତାଙ୍କୁ ସେତିକି ସମ୍ମାନ ଦଉ। ତ ତମେ ସେଇଟା ତାକୁ କହିବ ଯଦି ସେ ମନା କରିବ କହିବ ନା ମୁଁ ଏମିତି କରିପାରିବିନି ଆଉ ତାହେଲେ ତାହେଲେ ତମେ ତା ସହ ମ୍ୟାରେଜ୍ ଭାଙ୍ଗିଦବ, ଆଉ ନହେଲେ ଧନ୍ୟ ତମକୁ ପସନ୍ଦ ନୁହେଁ କି ମାନେ ଯେମିତିକ ଯୌତୁକ ଏବେ ବି ନଉଛନ୍ତି। ତମେ କଣଟା କରିବ ଆମ ଘରୁ ଯଉତୁକ ଯିବନି ଯଦି ପୁଅଟା କହିବ କି ଆମର ଦରକାର ତାହେଲେ ତମେ ମ୍ୟାରେଜ କରିବନି। ଆଉ ଧରିନିଅ ପୁଅ ଟା ଠିକ ପଡିଲା ଧରିନିଅ ପୁଅ ଟା ବହୁତ ଭଲ। ଆଉ ଆରେ୍ଜ ମ୍ୟାରେଜ ହଉଚି। ତଥାପି ବି ମୋ ହିସାବରେ ଏମତି ସାଙ୍ଗେ ସାଙ୍ଗେ ମ୍ୟାରେଜ କରିବା କଥା ନୁହଁ। ତମେ ବର୍ଷେ ତା ସହ କଥା ହୁଅ। ଘରେ ତ ମାନେ ଆରେଞ୍ଜ ମ୍ୟାରେଜ ତମ ପାଇଁ ଠିକ କରିସନ୍ତି ନା ତମେ ଆପଣ ହୁଏତ ବାପ ମାଆ ମାନେ ବୁଝିପାରିବେନି ଯେ ମାନେ କାହିଁକି ଆମେ ଏମତି ଗୋଟେ ଆମ ଝିଅକୁ ମାନେ ଗୋଟେ ପଷ ବର୍ଷଥା ଥା ପାଖକୁ ଛାଡିବୁ ହଁ ତମେ ବାପା ମା ସିନା ବୁଝିପାରିବନି ହେଲେ ଆମ ଯୋଉ ଏଜ୍ ଦେଖିବ ଆମ ଏଜ ମାନେ ଆମ ଏଜ ତା ଏଜ ପାଖପାଖି ସେମ୍ ଥିବ। ତ ସିଏ ତ ବୁଝିପାରିବ ନା। ତ ଆମେ ତାକୁ କହିବା ଯେ ଆମେ ହଁ ବର୍ଷେ ଯାଏଁ କଥା ହେବା। ଘରେ ତ ଆରେଞ୍ଜ ମ୍ୟାରେଜ କରୁଛନ୍ତି, ଆଉ ବର୍ଷେ ଯାଏ କଥା ହେବା। ତା ଭିତରେ ଯଦି ମାନେ କି ଡିଷ୍ଟର୍ବାନ୍ସ ହବ ଆମେ ଘରେ ମନା କରିଦେବା ଘରେ। ଯଦି କିନ୍ତୁ ମ୍ୟାରେଜ୍ ହେଇଯାଇଥିବ ପଛରେ ଡିଷ୍ଟବାନ୍--ସ୍ ଥବ ହେଇ ବର୍ଷ ଭିତରେ ପୁଣି ତ ଡିଭୋର୍ସ ନେବାକୁ ପଡିବ ନା ସେତେବେଳେ ପୁଣି କେତେ କଣ ଶୁଣିବାକୁ ପଡିବ।
ନିଶ୍ଚୟ ନିଶ୍ଚୟ ଦିଦି ମୁଁ ଆପଣଙ୍କ କଥାରେ ଏକ ମତ, ଖାଲି ଗୋଟିଏ କଥା ମୁଁ କହିବି ଯେ ଯେତେବେଳେ ଆମେ ପରିବାରକୁ ଜଣଉଛେ ଯେ ମୁଁ ଗୋଟେ ଝିଅକୁ ଏମିତି ଚୟନ କରି ଛି ବାଛିଚି ବା ଝିଅଟି ତା କହୁଛି ପରିବାରକୁ ଯେ ମୁଁ ଗୋଟେ ପୁଅକୁ ବାଛିଛି ପରିବାର ଅରାଜି ହେବା ପରେ ଏମାନେ ଯୋଉ ପଳାନ୍ତି ନା ଦିଦି ସେଇଟା ବହୁତ ବଡ ବିପତି ହୁଏ କାହିଁକି ଦେଖନ୍ତୁ ତାଙ୍କ ବିବାହର ସ୍ୱୀକୃତି ନଥାଏ ସେମାନେ କୋଉ ଗୁଟେ ମନ୍ଦିରକୁ ଚାଲିଗଲେ ରେଜିଷ୍ଟ୍ରେସନ କିଛି ନାହିଁ ଟିକେ ସିନ୍ଦୁର ପିନ୍ଧେଇ ଦେଲେ ସେଇଟା ବାହାଘରର ମାନ୍ୟତା ନୁହେଁ। ଯଦି ଆମେ ଆରେଞ୍ଜ ମ୍ୟାରେଜ କରୁଚେ, ତାହେଲେ ଗୋଟେ ନିମନ୍ତ୍ରଣ କାର୍ଡ ଛପା ହଉଚି। ହଜାର ହଜାର ଲୋକ ଜାଣୁଚନ୍ତି। ଯଦି ମନ୍ଦିରରେ ବା କୌଣସି ଆମେ ସହର ବଜାର ମଣ୍ଡପରେ କରୁଛ ତାହେଲେ ଗୋଟେ ରେଜିଷ୍ଟ୍ରେସନ ହଉଛି ବା ଯଦି ଆମେ ସରକାରୀ ସିକୃତି ପ୍ରାପ୍ତ ବ୍ୟବହାର କରୁଛେ ତାହେଲେ ଗୋଟେ ଆମ ପ୍ରମାଣ ପତ୍ର ବି ମିଳୁଚି ହଁ କିି ନାଇଁ କୁହ? ଯୋଉଟା ପରବର୍ତ୍ତୀ ସମୟରେ ଗୋଟେ ବଡ ସପୋଟ, ଉଭୟ ପୁଅକୁ ଆଉ ଝିଅକୁ ବୁଝିଲେ ନା। ଦିଦି ଆଚ୍ଛା ଆଉ ଗୋଟେ କଥା ଦେଖନ୍ତୁ ଯେତେବେଳେ ଗୋଟେ ହୋମ ଅଗ୍ନିକୁ ସାକ୍ଷୀ ରଖିକିରି ବିବାହ ହୁଏ। ସେତେବେଳେ ଶହ ଶହ ଲୋକଙ୍କର ଆଶୀର୍ବାଦ ଗୋଟେ ନିହାତି ଥାଏ ହଁ କି ନାଇଁ କୁହ? ଯାହା ହେଲେ ବି ତ ସୂର୍ଯ୍ୟ ଚନ୍ଦ୍ର ପବନ ଅଗ୍ନି ଜଳ ସମସ୍ତଙ୍କର ଗୋଟେ ଆଶୀର୍ବାଦ ଥାଏ। ଏଣୁ ଯଦି ଉଭୟ ପରିବାରର ସମ୍ମତି କ୍ରମେ ସିଏ ଲଭ୍ ହଉ ବା ଆରେଞ୍ଜ ମ୍ୟାରେଜ ହଉ। ଯଦି ସମତିକ୍ରମେ ଉଭୟ ପରିବାରର ହୋଇଥାଏ ନିହାତି ସେଇଠା